ଶୁଭ ସକାଳ।
ହଁ ବନ୍ଦ। କଣ କରୁଥିଲ ସକାଳୁ ସକାଳୁ?
ସକାଳୁ କିଛି ନାହିଁ ବାରିଘରେ ଟିକେ କାମ କରିକି ବସିଛି ଆଉ
ଦିଦି।
ଡିଉଟି
ହଁ।
ଆଜି ନାହିଁ ଅଫ୍ ଅଛି ବନ୍ଦ ଅଛି।
ଓ ହୋ। ଆଉ କଣ ଖିଆପିଆ ହେଲାଣି କି?
ଖିଆପିଆ କିଛି ହେଇନି? ଚା ବିସ୍କୁଟ୍ ଖାଲି ଖାଇଥିଲୁ ଆଉ ଏବେ ଗାଧେଇକି ପଖାଳ ଭାତ ସଜନା ଶାଗ ଭଜା।
ହୁଁ ସଜନା ଶାଗଟା ତ ସବୁଠୁ ବେଷ୍ଟ ଆଉ
ସଜନା ଶାଗ ସ୍ଵାଦ ତାର
ସଜନା ଶାଗ ଭଜା ଆଳୁ ପୋଟଳ ଭଜା। ବଡି ଚୁରା ଟିକେ୍ ଆମ୍ବ ଟିକେ୍ ଲେମ୍ବୁ ଟିକେ।
ଆମ୍ବ ତମଆଡେ ଅଛି ଆମର ସବୁ ସରିଲାଣି ଆଡେ?
ଆମ ଆଡେ କିଣିକି ଆଣିଛୁ ଗଛରେ ଆଉ ନାହିଁ କିଣିକି ଆଣିଛୁ।
ହଁ ହଁ।
ତା ସ୍ଵାଦ ଆଉ ନାହିଁ ଦେଶୀ ଗଛ ସ୍ୱାଦ ଆଉ ଇଏ ଦେଶୀ ବିଦେଶୀ ତ ବହୁତ ପାର୍ଥକ୍ୟ।
ହୁଁ ତା ମାନେ ବାଇଗଣ ପଲେଇ ଟା ଟିକେ ଠିକ ଠାକ ଲାଗେ। କିନ୍ତୁ ଯୋଉ ଛୋଟ ଛୋଟ ଆମ୍ବ ଆମ୍ଭ୍ର ପଲେଇ ଏଇଟା ତ ମୋତେ ଖାସ୍ ଲାଗେନି। ଆଉ ଦେଶୀ ଗୁଡା ଚୁଚୁମା ଚୁଚୁମା ଆମ୍ବ ଖାଲି ରସ ଚୁଚୁମା ବେଶୀ ସେଇଟା ଭଲ ଲାଗେ ବେଶୀ।
ସେଇଟା ସତକଥା ଆମ ଘର ପା ତିନିଟା ଗଛ ଅଛି ଗୋଟେ ଗଛରେ ପୁରା ଏ ବର୍ଷ ଆସିଲା ସିନା ଆର ବର୍ଷ କମ୍ ଆସିଥିଲା।
ହୁଁ ଆର ବର୍ଷ ବେଶୀ ଆସିଥିଲା ଆମ୍ବ।
ହଁ ଏ ବର୍ଷ ଆମ୍ବ ନାହିଁ ପା। ଆଜି ତମ ଆଡେ କଣ ରୋଷେଇ କରୁଛ?
ଆମର ଆଜି ଆମର ଜଣେ ଏକ୍ସପାଏଡ଼ କରିଗଲେ ଯେ ଆଜି ରୋଷେଇ ପତ୍ର ନାହିଁ କାହାର ବାହାରୁ ଆଣିକି ଖାଇବୁ ଆଉ। ମୁଁ ବସିଥିଲି ପୁଅକୁ ପଢଉଥିଲି ବସିଛି ଆଉ। ତାର କିଛି ନାହିଁ ହାଟଚୋକ ହେଇଗଲା।
ହୃଦଘାତ। ସେଇଟା ତ ଆଜିକା ସବୁ ବୟସ ନା କମ ବୟସ?
ନାଇଁ ନାଇଁ ବୟସ ହେଇଗଲାଣି। ଯାଇଥିଲେ ତାଙ୍କ ବାପ ବାପ ଘର ନାଁ ବୁଲି ଯାଇଥିଲେ ତା ବାପ ବାପ ଘର ହେମିତି ଯାଇଥିଲେ ହଠାତ ଦେହ ଖରାପ ହେଲା। ହଁ ହେ ତାଙ୍କର ତାପରେ କେହି ବି ନଥିଲେ। କଣ ତାଙ୍କ ସ୍ୱାମୀ ବି ଏକ୍ସପାର୍ଟ କରି ଯାଇଥିଲେ ଯେଉଁ ସେ ଏକୁଟିଆ ରହୁଥିଲେ। ନିଜେ ରୋଷେଇବାସ କରୁଥିଲେ ହ ପିଲାପିଲି ବି ନଥିଲେ। ଖାଲି ପୁତୁରା ଝିଅରି ଏମାନେ ଥିଲେ।
ଏମାନେ ପଚାରୁ ଥିଲେ। ଆଙ୍କର କେହି ପିଲା ପିଲି କେହି ନ ଥିଲେ ଜନ୍
ନାହଁ। ଖାଲି ଯାହା ମାନେ ପୁତୁରା ଝିଆରି ଏମାନେ ଥିଲେ ଆଉ ଯା ହେଲେ ବି ସେ ଏକୁଟିଆ ରହୁଥିଲେ ନା ଏକୁଟିଆ ମାନେ ଏକୁଟିଆ ରହୁନଥିଲେ କିନ୍ତୁ ରୋଷେ ରୋଷେଇ ନିଜେ କରି ଖାଉଥିଲେ। ଷ୍ଟ୍ରଙ୍ଗ ଥିଲେ ନିଜେ ନିଜେ ନିଜ କାମ କରୁଥିଲେ। ସେମତି ବି ଭଲ ହୁଁ ହୁଁ। ହୁଁ କେବେ ଯିଏ ବି କରିଥାନ୍ତା ନିଜର ଛଡା ମାନେ କ ତ କଣ ଭାବିକି କରଥାନ୍ତା ତାଙ୍କର ଭଗବାନ ବି କରିଛନ୍ତି ଠିକ୍ ତାଙ୍କୁ
କିନ୍ତୁ ପ୍ରାଣୀ ମଙ୍ଗଳ ପାଇଁ।
ମଙ୍ଗଳ ପାଇଁ ହଁ। ଆଉ କଣ ଖରା ବେଳକୁ ଆଜି ରୋଷେଇ?
ଏଇନା ତ ସେ ପଖାଳ ଭାତ ଥିଲା ଖରାବେଳ ପାଇଁ ସେ ଗରମ ଭାତ।
ତ ଯେତେ ବୁଲି ମାନେ ଭାବୁଛି ମୁଁ ଖାଇବିନି। ହୁଁ ସବୁବେଳେ ଖାଇ ଦଉଚି ପଖାଳ।
ପଖାଳ ଖା ପଖାଳ ଖାଇଲେ କି ଦେହ ଖରାପ ନାହିଁ।
ସଖାଳ ଖାଇଲେ ଦେହ ଖରାପ ନାଇଁ ଯେ ମୋଟା ହେଇଯାଉଚି ମଣିଷ।
ମୋଟା ଆଉ କଣ ଶୁଣ ଆଉ ତମେ ପତଳା ହେଇକି କଣ ଲାଭ ଅଛି କି ମୋଟା ହେଲେ ଚଳିବ।
କଣ ଏଇ କ କଥା କହୁଛି ମୋଟା କଥା।
ଝିଅ।
ପୁଅ। କାକୁ ପକା ସତ କଥା। ମତେ କହୁଛି କହୁଛି ତୁ କଲ କଲେ ମୁଁ ପାଟି କରିବି ତ କଲ୍ କଟିଦିଅ।
ଓହୋ।
କଥା ହଉଛ ମାମୁଁ ହଁ।
ପଖାଳ ଖା ପଖାଳ ଖାଇଲେ କିଛି ହବନି ଆମ ଓଡିଆ ଲୋକ ପଖାଳ ହୋଉଛି ପ୍ରଧାନ ଖାଦ୍ୟ।
ଯୋଉ ନହଲେ ଘିଅ ପଖାଳ ମଲ୍ଲିଫୁଲିଆ ପଖାଳ। ସଜା ଫଲ ପକାମ ସେ ଖାଇବା ଠାକୁର ସେ।
ତାକୁ ଖାଇବାକୁ ସେ ମାନେ କେତେ କ କିଏ ଖାଇ ଦଉଛନ୍ତି ଆଉ। ଆଉ ତାଙ୍କ ନା ସମସ୍ତଙ୍କ ଗାଁ।
ସେ କହିବାକୁ ଉଦ୍ଦେଶ୍ୟ ହଉଛି ତମେ ଯେତେଦିନି ବଞ୍ଚିଛ ଖା ପେଟେ ମାନ ଖା କି ଖା ବଞ୍ଚ କିଛି ଚିନ୍ତା କରିବା ନାଇଁ ଖା ପିଅ ବଞ୍ଚ ସମସ୍ତେ ଖୁସିରେ ର କହ କାହା ପ୍ରତି ସମସ୍ତ ଦାନଙ୍କର ଦୟା ଧା ଦୟା
ଯେମିତି ମାନେ ପୁରୀ ଯିବା ଟଙ୍କ ତୋରାଣି ମୁଁ କହିଲି ସେଇଟା ନ ପିଇଲେ ଏଁ ଆତ୍ମା ଶାନ୍ତି ଯେ ନାଇ ଅବଡ଼ା ଟିକେ ଖାଇବ। ଟଙ୍କା ତୋରାଣି ଟିକେ ପିଇବ ଏବେ ତ ବେଶୀ କଣ କହିଲେ ଆ କରିଦଉଛନ୍ତି ବେପାର କରିଦଉଛନ୍ତି ସେଠି।
ହଁ ଆଗରୁ ହଉନଥିଲା ଏବେ ହେଇଗଲାଣି।
ଏତ ଆଗରୁ କେତେ ଶାନ୍ତି ଥିଲା। ଯିବ ଆରାମସେ ଆଣିବ ଖାଇବ। ଏବେ ହେତେ ସ
ସମୟ ଯୁଗ ସମାନ ତାଳ ଦେଇ ସବୁ ଚାଲିଲେ ଆଉ।
ହଁ ଏବେ ବି ଦର୍ଶନ କରିବାକୁ ଏ ଏତେ ଭିଡ଼ ଆମେ ଯାଇଥିଲୁ ପାଞ୍ଚ ଘଣ୍ଟା ସାତ ଘଣ୍ଟା ଖାଲି ଲାଇନ୍ ରେ ଠିଆ ହେବାକୁ ପଡିଲା।
ତମେ କୋଉ କୋଉ ରେ ଯାଇଥିଲ ସିଂହ ଦ୍ୱାର ପଟେ?
ହଁ ସିଂହଦ୍ଵାର ପଟେ।
ତ-ଆ-ଆ ତମେ ସିଂହାଦ୍ୱାର ଆମେ ସିଂହଦ୍ଵାର ପଟେ କେବେ ଯାଇନୁ।
ହଁ ସେଇଟା ପରା ମୁଁ କହିଲେ ଏବେ ଯଦି ଯିବି ନାଇଁ ଆମେ ଆଗରୁ ବି ଯାଇଛୁ ଏତେ କମ ନ ନଥିଲା ଲାଇନ୍ ଟା ଚାଲେ ଆ ଏବେ ପ୍ରାୟ ଯୋଉ ଘଣ୍ଟା ହଁ ଘଣ୍ଟା ଘଣ୍ଟା ପକେଇ ଦଉଛନ୍ତି ମୋ ପୁଅ କହୁଛି ଆଉ କେବେ ମୁଁ ଯିବିନି।
ତମେ ଧର କୋଉ ବାରର ଯାଉଥିବ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବ ବନ୍ଦ ହୁଏ
ସେଇ ସେଇଟା ବି ସେମାନେ କହୁଛନ୍ତି ଆମେ ତା ପୂର୍ବ ଦିନ ଗଲୁ ସନ୍ଧ୍ୟାବେଳେ ଆଠଟାରୁ ଠିଆ ହେଲୁ ମୁଁ କହିଲୁ ରାତିରେ ଟିକେ ଫାଙ୍କା ଥିବ ଦର୍ଶନ କରିଦବା। ଆଠଟରୁ ଏଗାରଟା ସାଢ଼େ ଏଗାରଟା ହେଇଗଲା। ସେ ମୁହଁରୁ ସିଂହଦ୍ଵାର ମୁହଁରୁ ଫେରିଲୁ।
କଣ ଫର ପହଡ ପଡ଼ି ଯାଇଥିଲା କି?
ପହଡ ପଡିଗଲା ସେତେବେଲେ କଣ କରିବା ଆମେ ଯଦି ପହଡ ପଡିିବାର ଥିଲା ତମେ ଆମକୁ ବନ୍ଦ କରିଦେଉଛ ଠିଆ କରାଉଛ। ନା ଆମେ କଣ କରିପାରିବୁ ସେ ଭିତରେ ଯାହା ଆସିଲା ପୁଅ
ଆ ସେ କଣ କରିବେ ଶୁଣ ସେମାନେ ଅଛନ୍ତି ପରିଚ ସେମାନେ ସହଳ ନୀ ତି କରିଦଉଛନ୍ତି ଯେମିତି ନାହିଁ ଶଳନୀତି କରିକି ଭିଡ଼।
ହୁଁ ସେ ଜାହା କଲ୍ ବି ଆସୁଛି ଆଉ। ନାଇଁ ସନ୍ତେ ସୋମବାର ସଣ୍ଡେ ଯୋଗୁ ନା ସଣ୍ଡେ ମୁଁ କହିବିନି ଆଉ ଶସୁରଙ୍କ ନା ସେଇଥିରେ ଆଉ ଶନିବାର
ହଁ।
ସେଇଟା ମାନେ ସେଇ ଦୁଇଟା ବାର ବୁ କେବେ ଯିବନି ମାନେ ଆମ ଏଇ ଓ ସେଇଟା ବାହାର ଲୋକଙ୍କ ପାଇଁ ଫିଟ୍। ସତରେ?
ହଁ ହ ସେମାନେ ମାନେ ଆସୁଛନ୍ତି ଏଇନା ସିନା ଟିକେ ଏଇନା ଆହୁରି ଭିଡ ପାଇବ ଏଇନା କାହିଁକ ନା ଦେବସ୍ନାନ ପୂର୍ଣ୍ଣିମା ଅଛି
ହଁ।
ଏଇନା ବହୁତ ଭିଡ।
ରଥଯାତ୍ରା ସମୟରେ ଏଇ ବର୍ଷ ଇଚ୍ଛା ଅଛି ଦେଖିବାକୁ ଦେଖିବା ଠାକୁରଙ୍କ ଯୋଗ। ମତେ ଭାରି ଇଚ୍ଛା ମାନେ ରଥ ରଥରେ ତମ ଗାଁରେ ତ ବଢିଆ ହଉଛି ରଥଯାତ୍ରା।
ଆମ ଗାଁକୁ ଆସ ହେରି ଦେଖିକି ଯିବ?
ମୁଁ କାମାକ୍ଷରେ ବି ଭଲ ହେଉଛି ଯେ କିନ୍ତୁ ପୁରୀରେ ଠାକୁରଙ୍କୁ ଟିକେ ମାନେ ତାଙ୍କ ନିଜ ଜାଗାରେ ଦେଖିଆର ଇଏ ଅଲଗା ଆଉ
ସେଇଟା ସତ ନିଜ ଜନ୍ମଭୂମି ଆଉ ତାଙ୍କ
ହଁ।
ଏ ସବୁଠୁ ବ୍ରହ୍ମ ରହିଲେ ଏଠି ପରମ ବ୍ରହ୍ମ ସେଏ ଫରକ ନାଇଁ? ବା ତମ ମନର
ନାଇଁ ଭଲ ବି ହଉ ସମସ୍ତେ ଏ ଯୋଉ କହୁଛନ୍ତି ଯେ ଆ ମୁଁ ତ ଯାଇନି କେବେ ବି
କୋଉଠି?
ଏଇ ଯୋଉ ତମ ଗାଁ ରେ
ଆସ ଏଇ ବର୍ଷ।
ଦେଖିବା ସମୟ ଦରକାର ମୁଁ ଭାବିଦେଲେ କିଛି ହଉନି ହେଇଡା ି ଏଟା ପି ଅଡର ଆସ ହ
ଭାଇ ଅର୍ଡର ଦେବେନି କଣ ପାଇଁ
ଭାଇ ଅର୍ଡର ଦେବନି ଭାଇଙ୍କୁ ଟାଇମ ନାହିଁ।
ସମୟ ନାହିଁ।
ହଁ ସେଇଟା ଗୋଟେ କଥା ବୟସରେ ଯିବେ
ଶୁଣ ଆସିଲେ ରାଗ ଆସଥିଲେ ବସ ଆସିଲେ ଆମେ ଆଣୁରି
ହଁ ହଉ
ଆମ ଗାରେ ଭଲ ହଉଛି ଏବେଏ ବର୍ଷ ନୂଆ ରଥ ଗୋଟେ ହଉଛି
ତ ତମକୁ ତ ଫାଷ୍ଟ କ ପଡିିଯାଇଛି ଆଉ କଣ
ଆମେ କିଛି ଜାଣିନୁ କରିବା ଲୋକ ସେଇ
ହଁ।
ଆମେ ତ ଅଜ୍ଞାନ। ମତେ କଣ ଜଣା ଯେ ମୁଁ ତା ତାଙ୍କୁ ପୂଜା କରିବି କୋଉ ମନ୍ତ୍ରରେ ତାଙ୍କୁ
ନାଇ ନାଇଁ ସେ ତାଙ୍କୁ କିଛି କେହି କରିପାରିବେନି ସେ ତ ସବୁ ମାନେ ମୂଳରେ
ମେନ୍ ହଉଛି ପାଇବାର ଉଦ୍ଦେଶ୍ୟ ହଉଛି ତମ ମେନ ମନର ଅହଙ୍କାର, ତ୍ୟାଗ କର ଭାବର ସହ ଡାକ।
ସବୁକୁ ମାନେ ହାତ ଟେକିଦିଅ ଯେ ମୁଁ ଦେଖ ଯେ ପର୍ଯ୍ୟନ୍ତ ତମେ ଦି ହାତ ନଟେକିଛ ତମେ ନିଜକୁ ସମର୍ପଣ କରିଛ ନ କରିଛ ସେ ପର୍ଯ୍ୟନ୍ତ ତମେ ଠାକୁରଙ୍କୁ ପାଇବନି। ହଁ
ଆଉ ଦ୍ରୌପଦୀ ସମସ୍ତଙ୍କୁ କହିଲା ମତେ ରକ୍ଷାକର ମତେ ରକ୍ଷା କର କିଏ ରକ୍ଷା କରି ପାରିଲା କି?
କିଏ ରକ୍ଷା କଲେ?
ଗୋଟେ ସେ ତାଙ୍କର ଶିକ୍ଷିବାର ଅଛି ନ ସମସ୍ତଙ୍କର ଦୁନିଆରେ ଶିଖିବାର ବହୁତ କିଛି ଅଛି।
ବହୁତ ଜିନିଷ ଅଛି ଶିଖିବା ପାଇଁ।
ମଲା
ଆମେ ଆମେ କିଛି ଆମେ ଆଣିଛେ ମାତ୍ର ଆମେ କିଛି ଜାଣିନି କିଛି ଶିଖିନେ କହିବାକୁ ଗଲେ। ଆଉ କଣ ଜାଣିଛେ? କିଛି ଜାଣିନେ ବହୁତ ଜିନିଷ ଅଛି ଜାଣିବାକୁ ଯୋଉଟା ଆମେ ଜାଣିବାକୁ ଚାହୁଁଛେ କିନ୍ତୁ ଜାଣିପାରୁନେ।
ଜାଣିବାକୁ ଚାହୁଁନେ ମେନ୍ କଥା ହେଲା, ମେନ୍ ହେଲା ହଉ, ରଖୁଛି ଆଉ ଦିଦି ମୁଁ ଯାଉଛି କାମ ଗାଧେଇବା ଆଉ
ଓହୋ ହଉ ହଉ।
ହଉ ପରେ କଥା ହେବା ଟିକେ ଆଉ।
ହଁ ହଁ